ହ୍ୟାଲୋ।
ଆଜ୍ଞା ନମସ୍କାର।
ହଁ। କଣ କରୁଥିଲେ?
ହ ଏ ଖାଇକି ଆସିଲି।
ଓ ହୋ ହଷ୍ଟେଲ ରେ ରହୁଛନ୍ତି ନାଇଁ।
ଆଜ୍ଞା।
ମୁଁ ବି ଏବେ ରୋଷେଇ ବସେଇ ବୋଲି ଡାଲି ଭାଜି ଦେଇକି ବ ଆସିଲି। ଡାଲମା ପାଇଁ। ଉଁ କିଏ କିଏ ଅଛନ୍ତି ସବୁ ଘରେ?
ତୋ କଥା ଟା କ୍ଲିଅର ଶୁଭୁନି।
ଆଜ୍ଞା ଶୁଣା ହେଉଛି କି?
ହଁ ଏବେ ସୁୁଭିଲା।
ହ୍ୟାଲୋ ଆଜ୍ଞା ଘରେ ମୁଁ ବାପା ଭାଇ
ଆଚ୍ଛା ହଷ୍ଟେଲ ରେ ରହିକି ପଡୁଛନ୍ତି?
ଆଜ୍ଞା ଆଜ୍ଞା। ଆପଣଙ୍କ ଘରେ କୋଉଠି?
ଆମ ଘର ଗାଁ ରେ ଗୋଟେ ଗାଁରେ ଆଉ ସେଇ ପାହାଡିଆ ତଳ ଅଞ୍ଚଳ ଅଛି ହେଇ ପାହାଡ ତଳେ ଆମ ଘରଟା ଗାଁ ଟା।
ଆଜ୍ଞା।
ତୁମେ ସହର ରୁ ନା ଗାଁ ରୁ?
ନାଇଁ ନାଇଁ ମୁଁ ଗାଁ ରୁ।
ଗାଁ ରୁ?
ଆଜ୍ଞା।
ତୁମ ହ ହ- ଆଉ ରଜ ଛୁଟି ତ ସରିଗଲା ଏବେ ସବୁ ଆସିଥିବ ପାଠ ପଢିବାକୁ?
ଆଜ୍ଞା ଆଜ୍ଞା ରଜ ଛୁଟି ସାରିଲା। ଏବେ ହଷ୍ଟେଲ ଖୋଲିଛି ସତର ତାରିଖ ଆମର ବି ପରୀକ୍ଷା ଚାଲିଛି। ଆମ କଲେଜେ ରେ।
ଓ ହୋ କଣ ବାନେଇଚ?
ହୁଁ ମୁଁ ଏ ଗ୍ରା କମ୍ପ୍ୟୁଟର ସାଇନ୍ସ।
ଅଚ୍ଛା। ପ୍ଲୁସ ଥ୍ରୀ ନା କଣ ପ୍ଲୁସ ଥ୍ରୀ କରୁଛ?
ହଁ ପ୍ଲସ୍ ଥ୍ରୀ କମ୍ପ୍ୟୁଟର ସାଇନ୍ସ ହନର୍ସ।
ହୁଁ ହୁଁ।
ରଜ କେମିତି କଣ କଟିଲା ତମ ଗାଁରେ।
ଆମର ସେଇ ସ ଯେମିତି ପ୍ରଥମ ରଜ ହେରିକାରେ ପିଠା ପଣା ଏ ସବୁ ହେଲା। ଆମେ କିଛି ଜଣ ଭାଇ ଭଉଣୀ ମିଶି ବୁଲିବାକୁ ଯାଇଥିଲୁ। ଆସ ଏମିତିି ରାଜ ଦୋଳି ପାନ ଆପଣଙ୍କ ସେପଟେ କଣ ଅଧିକ ଫେମସ୍। ନା ଅଧିକା ଚାର ପଚାର।
ଫେମସ୍ ରଜ ମହୋତ୍ସବ ହୁଏ। ସବୁ ପ୍ରକାର ଦୋଳି ଇଏ ସବୁ ପ୍ରକାର ଦୋଳି ବାଉଁଶ ଦୋଳି ପଟା ଦୋଳି। ବିଭିନ୍ନ ପ୍ରକାର ଦୋଳି ପଡେ। ସବୁ ଝିଅ ମାନେ ସେଠିକି ଯାଆନ୍ତି। ବହୁତ ଝିଅ ଯାଆନ୍ତି। ଆଉ ସଂକ୍ରାନ୍ତି ଦିନ ଆମ ଆମ ଗାଁରେ ଏଠି ଗୋଟେ ପାହାଡ ଅଛି ସେ ପାହାଡ କୁ ଯାଆନ୍ତି ସଂକ୍ରାନ୍ତି ଦିନ। ସେଇ ବନ ଦୁର୍ଗା ମାଙ୍କର ପୂଜା ହୁଏ। ସେ ବର୍ଷକୁ ଥରେ କେବଳ ରଜ ଶଙ୍କ ସଂକ୍ରାନ୍ତି ଦିନ ହିଁ ମା ପୂଜା ପାଆନ୍ତି।
ସେ ରଜ ସଂକ୍ରାନ୍ତି ଦିନ।
ଆଚ୍ଛା।
ଇଟା ସବୁ ପାହାଡ ଚଢିବାକୁ ଯାଆନ୍ତି। ବହୁତ ଆଡୁ ଲୋକ ଏତେ ବଡ ପାହାଡ ସେ ପାହାଡ ଚଢିବାକୁ ଯାଆନ୍ତି।
ହ।
ଏଠି
ଆଉ ଆପଣ ରଥଯାତ୍ରାରେ କଣ ପୁରୀ ଯିବ ପ୍ଲାନ କରୁଛନ୍ତି ଆପଣ ମାନେ।
ନାଇଁ ରଥଯାତ୍ରାରେ ଏତେ ଭିଡରେ ଆଉ ପୁରୀ ଆଡେ ଯାଇ ହୁଏନି। ସେ ଟିଭିରେ ଦେଖୁ। ଅନ୍ୟ ଟାଇମ ରେ ପୁରୀ କ ପ୍ଲାନ୍ କରୁ ଯିବା ପାଇଁ ଶୀତ ଦିନେ ବିଶେଷ କରି ଶୀ ତେ ଦିନ ଆମେ ଯାଉ ପୁରୀ ବୁଲିବାକୁ। ଖରାଦିନ ତ ଏତେ ଲମ୍ବା ଲାଇନ ଦେଇକି ଦର୍ଶନ କରି ହୁଏନି। ଆମେ ଯେବେବି ଯାଉ ଶୀତ ଦିନେ ହିଁ ଯାଉ।
ଆଚ୍ଛା।
ଆପଣଙ୍କରପଟ ଏଇ ମୋ ରାଜ୍ୟରେ ତ କାଲି କିଛି ସଟା ଭୁଲିବାକୁ ଯାଇଥିଲ ଆଉ ଏବେ ତ ଏଇ ହଷ୍ଟେଲରେ ଆସିଛି ପରୀକ୍ଷା ଚାଲିଛି ମୋର ବର ମାସରେ କଣ ସେମିଷ୍ଟର ବି ହେବାର ଅଛି
ଓହୋଉ ବୁଲାବୁଲି ଏବେ ନାହିଁ ଛୁଟିରେ ଆଉ କୁଆଡେ ବୁଲି ନାି ହଁ ମୁଁ ଖାଇ ସାରିଲିିନି
ଆଗ ଆଉ ଛୁଟିରେ ସେ ମୁଁ କେ ମାମୁଁ ଘରୁ ଯାଇଥିଲି ଦିଦି ଶାଶୁଘର ଯାଇଥିଲି ଖସିିବାକସି ଆଉ ଏତେ ପଡି ଯଏନି ତାପ ତ ଏଜାମ ପଡିଗଲା ବୋଲି ଶୀଘ୍ର ଆସ ପଡିଲ ସେ ଆସ ପହଞ୍ଚକୁ ଗଲେ ଆଜି ବି ଆମର ଶେଷ ପରୀକ୍ଷା ଅଛି ତ ସେଇଟା ସରିଗଲା ଣ୍ଟର୍ନଲ ସ ଆର ସେମିଷ୍ଟର୍ ଆର
ଆଚ୍ଛା ଆରାମ ଖୋଲୁ ଖୋଲୁ ଏକ୍ଜାମ ଚାଲିଗଲା ଚାଲିଲାଣିନ
ହଁ ହଁ କାରଣ ଆମର ଛୁଟ ଖରା ଛୁଟି ପୂର୍ବରୁ ହବାର ଥିଲା ହେଲେ ହେଲାନି କାରଣ ପିଜି ଆଉ ପ୍ଲସ୍ଟୁ ପିଲାଙ୍କ ଏକ୍ଜାମ୍ ପିଟିସନ ରହିଗଲା। ପରୀକ୍ଷା ରହିଗଲା ତ ସେଥି
ଓ ହୋ।
ହଉ ପୁଣି କଲେଜଟା ଖୋଲୁ ଖୋଲୁ ପରୀକ୍ଷା କରିଦେଲେ
ଓ ହୋ। ଆଉ ସେ ବୁଲାବୁଲି ଏତେ ହେଇପାରିନଥିବ ସେଥିପାଇଁ ଆଉ। ଏକ୍ସାମ ଟେନସନ୍ ନେ
ହଁ ହଁ ଏକ୍ଜାମ ଟେନସନରେ ଥିଲା। ତା ବୁଲାବୁଲି ଏତେ ହେଇପାରି ଲାନି। ଆଉ ଦେଖେ ଏକ୍ଜାମ ସରିଲେ କୁଆଡେ ସବୁ ଜିନିଷ
ହୁଁ ସେ ରଥଯାତ୍ରା ଟାଇମ କି କେବେ ଯାଇଛ ପୁରୀ?
ହଁ ମୁଁ ଯାଇଥିଲି ଥରେ ଗୋତେ ବର୍ଷ ଯାଇଥିଲି ଆଉ ଗୋଟେ ବର୍ଷ ବାହୁଡଡ଼ା ଟାଇମ୍ ରେ ଯାଇଥିଲି।
ଯାଇଥିଲେ ଦର୍ଶନ କରିପାରିଲେ? ରଥ ଦୌଡିଛୁଇଁଲେ?
ହଁ ନାଇଁ ରଥ ଦଉଡି ପାଖକୁ ଯାଇକି ଛୁଇଁକି ଆସିିଥିଲି।
ହୁଁ ହୁଁ ତାହେଲେ ମିଳିଛି ସୌଭାଗ୍ୟ।
କାରଣ ଆଜ୍ଞା କାରଣ ମୋ ଭାଇ ଯାଆନ୍ତି ସବୁ ବର୍ଷ ସେଠିକି। ଫଟୋଗ୍ରାଫି ପାଇଁ ତ ସେଥିପାଇଁ ମୁଁ ତାଙ୍କ ସାଙ୍ଗେ ପଳାଏ।
ଉଁ ହୁଁ। ରଥଜାତ୍ରା ଟାଇମରେ ମୁଁ କେବେ ବି ଯାଇନି। ଏତେ ଭିଡ କ ଡରିକି ମୁଁ ଆଉ ଯାଏନି ସବୁ ବାହାରୁଛନ୍ତି ମୁଁ ମନା କରିଛି ମୁଁ ଯିବା ପାଇଁ
ହଁ ରଥଯାତ୍ରା ବହୁତ ଭିଡ ହୁଅନ୍ତୁ। ଯାଇକି ପୁଣି ସେତିକି ଇଏ କରିକି ଆସିବ କୁହ।
ହଁ ସେ ଅନ୍ୟ ଟାଇମରେ ଗଲେ ବହୁତ ଭଲ ଫ୍ରିରେ ବୁଲିହବ।
ଆ ହଁ ଆଜ୍ଞାହଉ ଅନ୍ୟ ଟାଇମରେ ପଛେ ବୁଲି ହବ ଆଉ। ରଥଯାତ୍ରାଠୁ ତ ଅଧିକପୁରା ବାହୁଡ଼ାରେ ବି ସେମତି। ଆଉ ରଥଯାତ୍ରା ଭଳି ଭିଡ ମହବ ଅଛ ହେଲେ ଭିଡ଼ ଟିକେ ଅଥା
ହୁଁ। ଆଉ ତୁମ ଗାଁରେ ସବୁ ଭଲ କଣ ହୁଏ ଯାତ୍ରା ଫାତ୍ରା କଣ ଅଛି ଓକେଜନ କଣ ଭଲ ହୁଏ?
ହଁ। ଆମର ଯାତ୍ରା ପଡେ ସବୁ ବର୍ଷ ବୋରିକ ଯାତ୍ରା ପଡେ। ହୁଁ ସେ ଯାତ୍ରାଟା ସବୁଠୁ ଭଲସେ ହବ ଆଉ ଗଣେଶ ପୂଜା ବି ଭଲସେ କରନ୍ତି। ଆଉ ଏମିତି ହୁଏ। ହୁଁ
ଆଉ କଣ ଦୋଳ ପର୍ବ ହୁଏ ଦୋଳତ ସବୁଗାଁରେ ହୁଏ ଦୋଳ ପର୍ବ।
ଦୋଳ ଦୋଳ ହୁଏ ଆମର ସେଠିକୁଡା ମାନେ ଆମ ଇଷ୍ଟ ଦେବୀ ହେଉଛନ୍ତି ରାଧାକୃଷ୍ଣ ତ ସେଥିପାଇଁ ଦୋଳ ତାଙ୍କର ହୁଏ।
ହଁ ସେଇ ଦୋଳ ଟାଇମକି ବହୁତ ବଢିଆ ଲାଗେ ଜଉ ଗଉଡବାଡି ଦେଖିବାପାଇଁ।
ଆ୍ଞ ଆ ଦୋଳରେ ଠାକୁର ଆମର ଯାଆନ୍ତି ଗାଁ ବୁଲିବାକୁ ଆଉ ଏମିତି ସବୁ ହୁଏ।
ହଁ ସବୁ ଗାଁରେ ଅଲଗା ଅଲଗା ଭିନ୍ନ ଭିନ୍ନ କାର ଦଶ ଦୋଳ ଦୁଇ ଦୋଳ ତିନି ଦୋଳ ଏମିତି ସବୁ ହୁଏ ନା ତମ ଗାଁରେ କଉ ଦୋଳ ହୁଏ?
ମୁଁ ଦୋଳ କୋଉ ଦୋଳ ମୁଁ ଜାଣିନି ହେଲେ ମୋର ହୁଏ ମୋତେ ସଠିକ ଭାବରେ କହିପାରିବିନି ମୁଁ କଉ ଦୋଳ। ହେଲେ ହୁଏ ଦୋଳ ଯୋଉଥିରେ ଠାକୁର ବୁଲେ ଯାଆନ୍ତି।
ହଁ ସେ ହଁ ହୁଏ ସବୁ ଗାଁରେ ଗୁଟେ ଅଲଗା ଅଲଗା ପ ଉପକାର ହୁଏ। ଆଉ କାହା ଗାଁରେ ଦୋଳ ଏକ ଦଳ ଦୁଇ ଦଳ ଏମିତି ସବୁ ହୁଏ ଆଉ। ଆଠ ଦଶ ଦିନ ଯାଏ ସେଇ ଏ ଆମ ଗାଁରେ ଦୁଇ ଦିନ ଦୁଇ ଦୋଳ ହୁଏ। ଓ ବହୁତ ବଡ ପକାରେ ହଁ।
ଆଚ୍ଛା ଆଛା।
ଆଉ ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକେଶ୍ଵର ପୂଜା ଭଲ ହୁଏ। ନିଶା ନିଶା ମଙ୍ଗଳବାର ମଙ୍ଗଳା ମାଙ୍କ ଓଷା। ବହୁତ ଭଲରେ ହୁଏ।
ଆଚ୍ଛା ଆଚ୍ଛା ଆମର ବି କାର୍ତିକଶ୍ୱର ପୂଜା ହୁଏ। କାର୍ତିକଶ୍ୱର ପୂଜା ହୁଏ। ଗଣେଶ ପୂଜା ବି ହୁଏ।
ହଁ ସୁ ଗାଁରେ ସବୁ ବିଭିନ୍ନ ପ୍ରକାର ହୁଏ ଆ ମାସ ହେଲେ ଆଉ ଦଶହରା ହୁଏ। ତମ ଗାଁରେ
ସେ ହଁ ପାଖପାଖି ଆମ ଘରେ ବି ଗୋଟିଏ ମାନେ କରନ୍ତି ଆଉ ସପାନ ଏମିତି କରନ୍ତି। ମିଶେଇକି।
ହୁଁ ହ। ଆଉ ଆଜି କଣ ଖାଇଛ?
ଆଜି ଆମର ଏବେ ହେଇଥିଲା ପୁରୀ ତରକାରୀ ଖରା ବେଳେ ତାପ ଭାତ ଡାଲମା ପାମ୍ପଡ଼ ସାଲଟ ଆଉ ରାତିରେ ଆଜି ଗୁରୁ ବାର ମୁଠି ଚଣା ତରକାରୀ ଭାତ ଡାଲମା ଆଉ ପାମ୍ପଡ। ହଷ୍ଟେଲରେ ତ ଆମ ଆଜ୍ଞା ହଷ୍ଟେଲରେ ତ ତିନି ଟାଇମ ଖାଇବା ଦଉଛନ୍ତି ଆଉ।
ହଁ।
ଆଜ୍ଞା।
ଆପଣ ଆଜି କଣ ରୋଷେଇ କରିଛନ୍ତି?
ରୋଷେଇ ଏନୁ ପରଟା ସବୁ ଭଜା କରିଥିଲି ସମସ୍ତେ ଖାଇଲେ ଏବେ ରୋଷେଇ କରିବି ଷ୍ଟାର୍ଟ କରିବି। ଡାଲି ହସଥିଲି ମୁଗ ଡାଲି ତାକୁ ଡାଲମା କରିବି। ଛୁଇଁ ଆଳୁ ଭଜା କରିବି।
ହଁ ମ୍ୟାାମ ମୁଁ ରଖୁଛି।
ହଁ।